ହ୍ୟାଲୋ।
ହଁ ମ୍ୟାଡ଼ାମ୍ କଣ କରୁଛନ୍ତି?
କିଛି ନାଇଁ ଏମିତି ବସିଛି ଅ ଆପଣ କଣ କରୁଛନ୍ତି?
ମୁଁ ଏମିତି ହିଁ ବସିଛି ଭଲ ଅଛନ୍ତି?
ହଁ ଭଲ ଅଛି।
ତ ଆମେ ଆମ
ହଁ।
ଟପିକ୍ ଉପରକୁ ଯିବା।
ହଁ ଚାଲନ୍ତୁ।
ତ ଆମର ଟପିକ୍ ଥିଲା ଖାଦ୍ୟ।
ହୁଁ।
ତ ଆପଣ କଣ ସବୁ ଖାଦ୍ୟ ଜାଣିଛନ୍ତି ରୋଷେଇ କରିବାରେ?
ଉଁ ଖାଦ୍ୟ ତ ଆମର କେତେ ପ୍ରକାର ଅଛି ଆମର ଆଉ ସାଧାରଣତଃ ବ୍ରେଫାଷ୍ଟରେ ମାନେ ସକାଳ ଜଳିଥା ବ୍ରେକ୍ଫାଷ୍ଟରେ ଆମେ ପୁରୀ ତରକାରୀ ତା ସହିତ ଉପମା, ହାଲୁଆ, ଚୁଡ଼ା ଉପମା ସୁଜି ଉପମା ବାକି ବରା ତ ତରକାରୀ ନହେଲେ ଇଟଲି ସାମ୍ବର ଚକୁଳି ଆଉ ଦୋସା ଆ ମ୍ୟାଗି, ଚାଉମିିନ, ପାସ୍ତା ଏସବୁ ଖାଉ ବାକି ଖରାବେଳ ଖିଆରେ ମାନେ ମଧ୍ୟାହ୍ନ ଭୋଜନ ଯୋ ଯୋଉ ଟାଇମ ରେ ସେ ଟାଇମ ରେ ବିଭିନ୍ନ ପ୍ରକାର ଖାଦ୍ୟ ରୋଷେଇ ହୋଇଥାଏ କାହା ଘରେ କେମିତିକା ଖାଦ୍ୟ ହୋଇଥାଏ ମାନେ ଭାତ ଡାଲି ଅ ଶାଗ ଭଜା ତ ଭଜାରେ ଭେଣ୍ଡି ଭଜା ଆଳୁ ଭଜା, ଅଲଡୁ ଭଜା, ଗୁଆଁର ଭଜା
ଆପଣଙ୍କୁ କଣ ଭଲ ଲାଗେ ମାନେ ଭଜା ନା ତରକାରୀ?
ମତେ ସବୁ ପ୍ରକାର ଭଲ ଲାଗେ। ମତେ ଅଧିକ ଡାଲମା କୁ ଭଜା ଡାଲମା ଭଜା ଭାତ ଖାଇବାକୁ ବେଶୀ ପସନ୍ଦ। ବାକି ଆମର ଆମିଷ ଉପରେ ଅଣ୍ଡା ଭୁଜିଆ ନହେଲେ ଅଣ୍ଡା ଆମ୍ଲେଟ ଏସବୁ ଆଉ ବାକି ଆମର ରାଇତା ମାନେ ଗୁଆଁର ରାଇତା ପୋଟଳ କଷା ନହେଲେ ବାରି ପୋଟଳ କଷା କଟିମ ପୋଟଳ କଷା ହଉଛି ବି ବାରି ପୋଟଳ କଷା ବି କରାଯାଉଛି ବାକି ଆମର ଆମିଷରେ ଚିକେନ ତରକାରୀ, ମଟନ ତରକାରୀ, ମାଛ ତରକାରୀ ମାଛ କାଲିଆ ବାକି ଚିକେନ କଷା ନହେଲେ ଚିଲି ଚିକେନ ଆ ବାକି ଆମର ଆଉ ଯଉ ବାକି ଚିଲି ଆଇଟମ ଯେତିକି ନହେଲେ କୋବି ଚିଲି ଛତୁ ଚିଲି, ପନିର ଚିଲି ବାକି ପନିର ହଁ ପନିର ତରକାରୀ ହେବା ହଉଛି ବି ବାକି ଛତୁ ପକୋଡା ବାକି ଚିପ୍ସରେ ଆମେ ଆଳୁକୁ ଚିପ୍ସ ଆଳୁ ଛଣା ବା ଆଳୁ ଚିପ୍ସ ବା କଟିକ ପୋଟଳ ଚିପ୍ସ ଛତୁ ଚିପ୍ସ ବାକି ବାଇଗଣ ଭାଜା ମାନେ ବାଇଗଣ ପଲମ ଭ ଜା ଗୋଟେ କହନ୍ତି ବାଇଗଣକୁ ଆଉ ଆଳୁ ବି ସେମିତି ଭାଜି ପାରିବା। ବାକି ଅଁ ଆଉ ବାକି ଆମର ଡାଲିରେ ଆମର ହରଡ ଡାଲି, କାନ୍ଦୁଲ ଯାଇ ଡାଲି ମୁ ଗ ଡାଲି ଏସବୁ ଆମର ଓଡିଆ ଘରର ମାନେ ମୁଗ ବେଶର ତ ମୁଗ ବେଶ ର ଆଉ ବାକି ଏମିତି ସବୁ ହେଇଥାଏ, ତ ଆପଣଙ୍କ ଘରେ କଣ କଣ ସବୁ ରୋଷେଇ? ଆଁ!
ମୁଗ ବେସର ଆସୁଛି ଆପଣଙ୍କୁ?
ନାଇଁ ମୁଗ ବେସର ଘରେ କରନ୍ତି ମତେ ମୁଗ ବେସର ସେତେ ଭଲ ଲାଗେନି କିନ୍ତୁ ସମସ୍ତେ ତେ କୁହନ୍ତି ମୁଗ ବେସର କାଳେ ଖାଇବାକୁ ବେଶି ଭଲ ଲାଗେ। କିନ୍ତୁ ମୁଗ ବେସର କେମିତି ହୁଏ ମତେ ଜଣା ନାହିଁ। ବାକି ହୁଁ ହୁଁ। ମତେ ଅଧିକ ସକାଳ ଜଳଖିଆ ରେ ପୁରୀ, ତରକାରୀ ଖାଇବାକୁ ଭଲ ଲାଗେ। ପୁରୀ ଆଉ ପୁରୀ ସହିତ ଚଣା ତରକାରୀ ଖାଇବାକୁ ବେଶୀ ଭଲ ଲାଗେ।
ପୁରୀ ଆସେ?
ହଁ ପୁରୀ ଆସେ।
ତରକାରୀ?
ହଁ ତରକାରୀ ବି ଆସେ।
ତ କୁହନ୍ତୁ କେମିତି କରୁଛନ୍ତି?
ଉଁ ଫାଷ୍ଟ ଆମର ପୁରୀ ବନେଇବା ପାଇଁ ମେନ୍ ସାମଗ୍ରୀ ହଉଛି ଅ ଟା ମାନେ ଗହମର ଚୁନା ଅଟା ଚୁନା ତ ଫାଷ୍ଟ ଅଟା ଚୁନା ଆଣିବା ତ ଅଟା ଚୁନା ତା ସହିତ ଆମର ଯେହେତୁ ଆମର ପୁରୀ ହବ ତା ସହିତ ମଇ ଦା ଅଳ୍ପ ପରିମାଣରେ ମିଶେଇବାକୁ ପଡିବ ମାନେ ଅ ପୁରୀ ଆମକୁ ନରମ ହବା ଦରକାର ତ ମଇଦା ପକେଇବା ଦ୍ଵାରା ଆମ ପୁରୀ ନରମ ହୋଇଥାଏ ତ ଫାଷ୍ଟ ଆମେ ପାଣି ନବା ଅଳ୍ପ ପରିମାଣରେ ହଁ
ଆଚ୍ଛା।
ତ ପାଣି ନବା ମାନେ ଅଳ୍ପ ପରିମାଣରେ ପାଣି ନବା ଆମର ଯେତିକି ଲୋକକୁ ଦେଖିକି ମାନେ ଲୋକ ଦେଖିକି ଆମର ସାମଗ୍ରୀ ନେବା ତ ସାମଗ୍ରୀ ନେବା ତା ପାଇଁ ପାଣି ନେବା ଫାଷ୍ଟ ପାଣି ନେଇକି ଅଟା ଦଳିବା ନା ତ ପାଣି କମ ପରିମାଣରେ ନେବା ତା ସହିତ ଟିକେ ଲୁଣ ପକେଇବା ପାଣିରେ ସ୍ଵାଦ ଅନୁସାରେ ଲୁଣ ପକେଇବା ତ ବେଶୀ ବି ଲୁଣ ପକେଇବାନି ମିନିମମ୍ ଯେତିକି ପକେଇବା କଥା ଅନୁମାନ ରେ ପକେଇବା ଲୁଣ। ତାପରେ ଅଟାକୁ ଦଳିବା ତ ଅଟା ଅଟା ସହିତ ଆମର ମଇ ଦା ଆଡ କରିବା ଅଟାକୁ ଦଳିକି ଆମର ପାଗ କରିବା। ଦଳିକି ମାନେ ଅଟାକୁୁ ମାନେ ଅଟା ଯେମିତି ପୁରା ସ୍ମୁଥୁ ହେଲା ପର୍ଯ୍ୟନ୍ତ ପ୍ରାୟ ଅଧଘଣ୍ଟେ ପର୍ଯ୍ୟନ୍ତ ଭଲ ଭାବରେ ଅଟା କୁ ଦଳି ଦଳି ଦଳି ଦଳି ଦଳି ମାନେ ଅଧଘଣ୍ଟା ଟେ ଦଳିିବା ଅଧଘଣ୍ଟା ରେ ପ୍ଲସ ଦଳିବା। ତ ଦଳିକି ଚକୁ ଟିକି ଥୋଇବା ତ ପନ୍ଦର ମିନିଟ୍ ଘୋ ମାନେ ଅଟା କୁ ଗୋଟେ ପାତ୍ରରେ ଦଳିକି ତା ଉପରେ ଢାଙ୍କୁଣୀ ଘୋଡେଇକି ମ ମାନେ ଯୋଉ ଅଟାକୁ ରଖିବା
ହୁଁ।
ତ ପନ୍ଦର ମିନିଟ୍ ରଖି ସାରିବା ପରେ ମାନେ ଅଟା ଟାକୁ ଯେତେ ସମୟ ଚ ଚକୁଡିବ ସେତେ ନରମ ହବ ଆଉ ରଖିଲେ ସେଟା ଫୁଲିବ ଟିକେ ଆମର ପୁରୀ ଟା। ତା ସିଟା ତାପରେ ଆମର ବେଲଣା ପଟା ବେଲଣା କାଠି ସାହାଯ୍ୟରେ ଆମେ ଆଉ ଯେହେତୁ ପୁରୀ ହବ ବହୁତ୍ ଛୋଟ ଛୋଟ ଗୁଳା ହବ ତ ପୁରୀ ବେଲିବା। ମାନେ ମଇଦା ରେ ତମେ ବେଲି ପାରିବ ନହେଲେ ତମେ ଆମେ ଇଏରେ ମାନେ ଆମର ଅଟା ଚୁନାରେ ଦେଇକି ଅଟା ଚୁନା ବେଶୀ ପକେଇବାନି ଅଟା ଚୁନା ବେଶୀ ପକେଇବା ଦ୍ଵାରା ପୁରି ପୁରୀ ଆମର ପୋଡିଯିବ। ତ ଅଟା ଚୁନା ଅଳ୍ପ ପରିମାଣରେ ପକେଇ ଆମେ ପୁରିକୁ ଛାଣିବା ଛାଣିବା ତା ପରେ ଫାଷ୍ଟ୍ ତେଲ କଡେଇରେ ବସେଇବା କଡେଇ ଇଁ ତେଲ ପୁରା ଗରମ ହେଲା ପରେ ଆମେ ପୁରୀକୁ ପକେଇବା ନହେଲେ ପୁରୀ ଆମର ଫୁଲିବନି। ଯେହେତୁ ଆମକୁ ଅ ମାନେ ଅଧିକ ଲୋକଙ୍କୁ ମାନେ ଫୁଲକା ଫୁଲକା ପୁରୀ ପସନ୍ଦ ତାପରେ ତେଲ ଗରମ ହେଇ ସାରିଲା ପରେ ଆମେ ୟ ପ ତେଲରେ ପୁରୀକୁ ପକେଇବା ତ ଆମର ପୁରୀ ପ୍ରସ୍ତୁତ ହେଇଗଲା ତ ପୁରୀ ହବ ମାନେ ଘରେ ଚଣା ତରକାରୀ ହବା ସୁନିଶ୍ଚିନ୍ତ। ତ ପୁରୀ ସହିତ ଆମେ ଚଣା ତରକାରୀ ମୁଁ ଅଧିକ ଟାଇମ୍ ଚଣା ତରକାରୀ ସହ ଖାଏ ତ ପୁରୀ ସହ ଚଣା ତରକାରୀ ତ ଚଣା ତରକାରୀ ପାଇଁ ଯୋଉ ଦିନ ବି ଆମେ ଅ ଆମର ଚଣା ତରକାରୀ ରଖିିଥି କରିବା ଏ ସରି ପୁରୀ କରିବା। ତ ସେଦିନ ପୂର୍ବ ରା ତ୍ର ଆମେ ଚଣାକୁ ବସ୍ତରେଇକି ରଖିଥିବା ତ ଚଣା ବ ରେଇକି ରଖା ହେଇଥିବ ତ ଚଣା ତରକାରୀ ପାଇଁ ମେନ୍ ଜିନିଷ ହଉଛି ଚଣା। ତା ସହିତ ଆମେ ଗ୍ରାଇଣ୍ଡିଙ୍ଗ କରିବା ଅଦା। ରସୁଣ ପିଆଜ ଏବଂ ଶୁଖିଲା ମରିଚ। ଅ ତମେ ଚାହିଁବ ଯଦି ଅ ଅନାସୀ ଫୁଲ ଆଉ ପୁସ୍ତକ ଏ ସବୁ ଆଡ କରିପାରିବୁ। ଆମର ମସଲା ର ଗୋଟେ ଫୁଲ ଅନାସୀ ଫୁଲ ଦେଖିଥିବେ? ଯୋଉ ଆମର ମାଳ ମଶା ଦେଖିଛନ୍ତି କି ନାଇଁ?
ହଁ ହଁ।
ତ ସେ ଭିତରେ ଗୋଟେ ଛୋଟ ଫୁଲ ଟାଇପ ର ଥାଉଛି କଳା ରଙ୍ଗ ର ତ ତାକୁ ଅନାତି ଫୁଲ କହନ୍ତି।
ମାନେ ଯୋଉ ଲବଙ୍ଗ ସହିତ ମିଶିକି ଥାଉଛି ଡାଲିଚିନି ଲବଙ୍ଗ ସହିତ।
ଡାଲଚିନି ପୁସ୍ତକ ଲବଙ୍ଗ ଗୋଲମରିଚ ଅଳେଇଚ ସେ ମାଳ ମସଲା ସହିତ ସେ ଅନାସୀ ଫୁଲ ବି ଥାଏ। ତ ତାକୁ ପକେଇଲେ ଆମ ତରକାରୀ ବହଳିଆ ସହିତ ସ୍ଵାଦ ଆସିଥାଏ ତାକୁ ପକେଇକି ଗ୍ରାଇଣ୍ଡିଙ୍ଗ କରିବା ବାକ୍‌ କି ଆମର କଡେଇରେ ତେଲର ପଖଥା ଚଣା ତରକାରୀ ପାଇଁ ପିଆଜ ଆଉ ଟମାଟୋ କାଟିଥିବା ତ କଡେଇରେ ତେଲ ଗରମ କରିବା। ତେଲ ଗରମ ହେଇ ସାରିଲା ପରେ ଆମେ କିଛି ଫୁଟେଇ ପାରିବା ଯାହାବି ଆମର ସୋରିଷ ରସୁଣ ଯାହାବି ଫୁ ଦେଇ ପାରିବା ତାପରେ ଆମର ତେଲ ଗରମ ହେଇସାରିବା ପରେ ପିଆଜ ପକେଇବା। ପିଆଜ ବ୍ରାଉନ ହେଇସାରିବା ପରେ ସେଥିରେ ସବୁ ମସଲା ମର୍ଚ୍ଚ ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, ଭେଜ୍‌ ମସଲା ନନ୍‌ ଭେଜ୍‌ ମସଲା ବାକି ଖଡ଼ମ ପୁରୀ ମସଲା ସବୁ ପକେଇ ପାରିବା।
ସବୁ ପକେଇକି ଉମ ମାନେ ସେଟାକୁ ଭଲ ଭାବରେ ଭାଜିବା। ତାପରେ ଆମର ଗ୍ରାଇଣ୍ଡିଙ୍ଗ କରି ରଖିଥିବା ମସଲାକୁ ପକେଇବା ମାନେ ଅଦା ରସୁଣ ପେଷ୍ଟ କୁ ପକେଇବା। ତ ଅଦା ରସୁଣ ପେଷ୍ଟ ଭଲସେ ଗ୍ରାଇଣ୍ଡିଙ୍ଗ ହେଇସାରିବା ପରେ ମାନେ ସରି ମାନେ ମିକ୍ସ ହେଇସାରିବା ପରେ ସେଥିରେ ଆମେ ଟମାଟୋ ପକେଇବା। ଟମାଟୋକୁୁ ଭଲ ଭାବରେ ଘାଣ୍ଟିବା ମାନେ ମସଲା ସହିତ ମିଶେଇବା ତାପରେ ଆମର ଟମାଟ ମାନେ ଚଣା ବତ୍ରା ଥିବା ବତ୍ରା ହେଇଥିବା ଚଣାକୁ ପକ୍ କେଇବା। ତା ସହିତ ଆଳୁ ଆମେ ପକେଇ ପାରିବା ଚଣା ଆଳୁ ତରକାରୀ ଯେହେତୁ ଛୋଟ ଛୋଟ କରି ଆଳୁ ପକେଇବା। ତାପରେ ଆମର ମସଲା କେତେ ସମୟ ଭିଜି ସାରିଲା ପରେ ଆମେ ସେଥିରେ ପାଣି ଦେବା। ତ ଅଳ୍ପ ସମୟ ଭିତରେ ଆମର ଚଣା ତରକାରୀ ହେଇଯିବ। ଓହ୍ଲେଇବା ପୂର୍ବରୁ ଆମେ ତାକ କୁ ଗରମ ମସଲା ଦେଇ ଓହ୍ଲେଇ ପାରିବା ତ ଆମର ପ୍ରସ୍ତୁତ ହେଇଗଲା ଚଣା ତା ସହିତ ପୁରୀ। ମାନେ ପୁରୀ ସହିତ ଚଣ ତରକାରୀ ପ୍ରସ୍ତୁତ ହେଇଗଲା। ତ ଆପଣ କଣ ଆପଣଙ୍କୁ ଆଉ କଣ ଜଣା ଅଛି ରୋଷେଇ ର?
ମୋତେ ମସଲା ଉପମା ଆସେ।
ତ ମସଲା ଉପମା କେମିତି କରନ୍ତି?
ମସଲା ଉପମା ପାଇଁ ଆମର ସବୁ ଜିନିଷ ଦରକାର ଯେମିତି ସାମଗ୍ରୀ ସୁଜି। ପିଆଜ, ଟମାଟୋ, ଗାଜର, ବିିନସ୍। ମାନେ ତମେ ଯାହାବି ଭେଜିଟେବଲସ୍ ପକେଇ ପାରିବ ହେଲା। ତ କଞ୍ଚାଲଙ୍କା ଆଉ ସୋରିଷ ସୋରିଷ ଚାହିଁବ ଯଦି ପକେଇବ ନହେଲେ ଜିରାରେ ବି ହେଇଯିବ, ମୁଁ ତ ସୋରିଷ ପକାଏନି। ତ ଜୀରା ତାପରେ ତେଲ, ପାଣି, ଲୁଣ, ହଳଦୀ। ଆଉ ଲଙ୍କା ଗୁଣ୍ଡ ତ ଶୁଣନ୍ତୁ ପ୍ରଥମେ ସୁଜିକୁ ଆମେ ହାଲକା ଭାବେ ଭାଜିଦବା ତେଲ ଟିକେ ପକେଇକିରି ତାପରେ ସେଟା ମାନେ ଭଲରେ ଭାଜି ହେଲା ପରେ ଆଉ ଗୋଟେ କଡେଇରେ କଣ କରିବା ତେଲ ଟିକେ ପକେଇବା ତେଲଟା ଗରମ ହେଇଗଲା ପରେ ସେଥିରେ ଜୀରା ଟିକେ ପକେଇବା ତାପରେ କଞ୍ଚା ମରି ଚ କଞ୍ଚାମରିଚ ପକେଇଲା ପରେ ଆମର ଯୋଉ ଭୃସଙ୍ଗ ପତ୍ର ଅଛି ତାକୁ ପକେଇବା, ତାପରେ ଅ ମୁଗ ଯୋଉ ଧଳା ମୁଗ ସରି ମୁଗ ନାଇ ସେଟା ବିରି। ଧଳା ବିରିକୁୁ ବି ପକେଇ ପାରିବା। ତାପରେ ସେଥିରେ ପିଆଜ ଆଡ୍ କରିବା, ପିଆଜଟା ବ୍ରାଉନ ହେଲା ଯାଏଁ ଭାଜିବା। ତାପରେ ଟମାଟୋ ପକେଇବା, ଟମାଟୋ ପକେଇଲା ପରେ ସେଥିରେ ଆମେ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ଲୁଣ, ଅ ମସଲା ଟିକେ ପକେଇକି ସେଇଟାକୁ ଭାଜିବା। ଭାଜିଲା ପରେ ଭେଜିଟେବୁଲ୍ସ ପକେଇବା, ପକେଇକି ସେଇଥିରେ ମାନେ ଟିକେ କଷିକିରି ସେଇଡ଼ା ଭାଜିବା, ସେଇଡା ପୁରା ସିଝି ଗଲା ପରେ ଆମେ ପାଣି ଦେଇଦବା। ପାଣି ଟା ଫୁଟିଲେ ଯୋଉ ଭାଜିିକି ରଖିଥିବା ସୁଜି ସେ ସୁଜିକୁ ସେ ଥିରେ ପକେଇବା, ତ ସେଇଡ଼ା ଟିକେ ଫୁଲିଲା ପରି ହେଇଗଲେ ମାନେ ସୁଜିଟା ହେଇଯିବ ଆଉ, ପ୍ରସ୍ତୁତ।
ବା ଓହୋ ହୋ, ମ୍ୟାଡାମ ଆମର ଟାଇମ୍ ହେଇଯାଇଚି ଏବେ ରଖୁଚି।
ଆଚ୍ଛା, ଠିକ୍ ଅଛି।